ହେଲୋ।
ଉୁଁ କଣ କରୁଛନ୍ତି?
ହଁ ରୋଷେଇ କରୁଛି ଆଉ। ଆଉ ତମେ କଣ କରୁଛ?
ମୁଁ ଏବେ ଘରୁ ଆସିଲି ମାମୁ ଘରକୁ ପହଞ୍ଚିଲି।
ଓ ହଁ। ହଁ ଭୁଲି ଆଉ ଯ ଜବା ହେଲା ଆଉ।
ନାଁ ନା ମୁଁ ମାମୁଁ ମାମୁଁ ଘରେ ହିଁ ପଢୁଛି।
ଓ ହୋ ମାମୁଁ ଘରେ ରହି ପାଠ ପଢୁଛ।
ହୁଁ।
ହଁ ହଁ ସେଇପାଇଁ ଆଉ ଛୁଟି ଖୋଲିଲା ବୋଧେ ଆଉ।
ହଁ।
ସେତେ ଖଲିଲା ତ ଆ ସମସ୍ତଙ୍କର ଆଉ।
ହୁଁ। ଆଜ୍ଞା।
ଆଉ ର ରଜରେ ତମ କଣ ତମ ଗାଁରେ ଥିଲ? ତମ ଗାଁ ରେ କଣ କିଛି ପେଶିଆଲ ହୁଏ କି?
ହଁ ହୁଏ ଆଉ ସମସ୍ତେ ଆସନ୍ତି ଭଉଣୀ ମାନେ ଏକାଠି ହଉ ଆଉ।
ହ ହ। ନାଇ ଯେ ଏଥିପାଇଁ ରଜରେ କୁଆଡେ ଯିବ କୋଉ ମନେ କିଛି ଗୋଟେ ଖାସ୍ ଥିବ ମାନେ ଗଜ ବାହାରିବ ଲୋକ।
ଆମେ ଫାଷ୍ଟ ରଜରେ ଆମେ ଛୋଟ ଭଉଣୀ ମାନେ ମିଶିକିନା ସବୁ ଯାଇଥିଲୁ ବୁଲିବାକୁ ଗୋଟେ ଜାଗା ଖାଇକି ମୁଭି ଦେଖିକି ଆଇଲୁ।
ଓ ହୋ।
ସେକେଣ୍ଡ ଦିନ ନା ବଡ ଦିଦି ମାନଙ୍କ ସହିତ ମନ୍ଦିର ଯାଇଥିଲୁ ଦିଦି ଜିଜୁ।
ହଁ ସେଦିନ ସଂକ୍ରାନ୍ତି ଥିଲା ଆଉ।
ମନ୍ଦିର ଯାଇଥିଲୁ ଥାର୍ ଦିନ ମହୋତ୍ସବ ହଉଥିଲା ରଜ ମହୋତ୍ସବ ଆଉ।
ତମ ଗାଁ ରେ?
ହୁଁ।
ଓ ହୋ।
ହୁଁ।
କୋଉ ଜାଗାରେ ତାହେଲେ ପ୍ରାୟ ରଜ ମହୋତ୍ସବ ଟା ହଉଛି ଏବେ।
ହଁ ଛୋଟ ହଉ କି ବଡ ହଉ ହଉଚି।
ହଁ ପ୍ରାୟ ଜାଗାରେ ହଉଛି ଏଇ ବର୍ଷ ଏଇ ବର୍ଷ ହିଁ ବେଶୀ ହଉଛି। ଆର ବର୍ଷ ଏମିତି ଗୋଟେ ଅଧେ ଜାଗାରେ ହଉ ଥିଲା ମାନେ ଭୁବନେଶ୍ଵର ରେ ରହୁଥିଲା ଏ ବର୍ଷ ସବୁ ଡିଷ୍ଟ୍ରିକ୍ଟ ମାନଙ୍କୁ ପ୍ରାୟତଃ ହଉ ହେଇ ବ୍ଲକ
ଡି ଡିଷ୍ଟ୍ରିକ୍ ନୁହଁ ମତେ ଲାଗୁଛି ସବୁ ଗାଁରେ ହେଲାଣି? ସବୁ ଗାଁରେ।
ବ୍ଲକ୍ ୱାଇଜ୍ ବି ହଉଛି ଯାହା ଆଉ ହଁ ହଉ ଭଲ ଏ ତ ଆଗ ଭଳିଆ ଦୋଳି ସରଲାଣି ଆଉ ଏଇନୁ ଇଏ ଚାଲିବ ଆଉ। ରଜ ମହୋତ୍ସବ ଆଉ।
ଆପଣଙ୍କ ଘର?
ଏଇଟା ଏଇଠି ରହୁଛୁ ବା ଢ଼େଙ୍କାନାଳରେ ଆଉ।
ମାନେ କୋଉ ଡିଷ୍ଟ୍ରିକ?
ଢ଼େଙ୍କାନାଳ ବା।
ଆଛା ଆଛା।
ଢ଼େଙ୍କାନାଳ ନାଇଁ ଢ଼େଙ୍କାନାଳ ଟା ହିଁ ଗୋଟେ
ହୁଁ ଆପଣ ଆପଣଙ୍କ ରଜରେ କଣ କଲେ?
ରଜରେ ରଜରେ ଏମତି ମୁଁ କିଛି ଖାସ୍ କରିନି ଏଇ ଘରେ ରହିକି ପିଠାପଣା କରିକି ଖାଇବା କଥା ଆଉ କିଛି ରଜରେ ଖରା ଗରମରେ ମୁଁ ଘରୁ ବାହାରିନି ଅଲରେଡି ମୁଁ ଯାଇଥିଲି ଚେନ୍ନାଇ ବୁଲିିବୁଲି ଖରାରେ ଆସିଚି ଆଉ ଆଉ ଖରାକୁ ବି ବାହାରିବାକୁ ଇଚ୍ଛା ହେଲାନି। ବହୁତ ଖରା ହଉଛି।
ସେପଡେ ଅଧିକ ଖରା ହଉଛି। ଥିବ।
ଇୟା ଏତେ ତ ଅଲ ଖରା ହଡେ ତ ଶୀତ ନାହିଁ ବର୍ଷା ବି ନଥିଲା ଭଳିଆ ବର୍ଷା ଡିସେମ୍ବର ମାସ ତାଙ୍କର ଗୋଟିଏ ମାସ ଯୋଉଥିରେ କି ଚେନ୍ନାଇ ରେ ବର୍ଷା ହୁଏ। ଆଉ ସେ ଖରା ସେଟେ ସାରା ବର୍ଷ ଖରା ଏଟା ଶୀତ ନାହିଁ ଜମର ଶୀତ ଯୋଉ ଜାଗାରେ ନାହିଁ ଏଟା ତ ଭଲ ଗରମ ଜାଗା ଏଇ ବର୍ଷ ଟିକେ ଅଧିକ ଗରମ ଯେହେତୁ ଚାରିଆଡେଇ ହିଟ ୱେବଟା ଅଛି ଏଟେ ବି ଆଉ ଟିକେ ଅଧିକ ଅଛି ଆଉ ଘରୁ ବାହାରି ପାରିବନି।
ହଁ ହଁ,
ମୋ ମୁଁହଁ ତାତିକି ନ ଗରମ ଜାଗାରେ କଣ କରିବ ରଜ ସରିଲା ଆଉ ରଜ ର ଏ କ ଛୁଆଙ୍କ ପାଠ ପଢା ପଢି ସେଇଠାରେ
ହଁପା,
ଆଉ ପାଠ ବଢା ହେଲା ଏଇନୁ ଉପରକୁ ଏପ ଏଜାମ ଷ୍ଟାର୍ଟ ହେଇଯିବ ଛୁଆଙ୍କର ସିନା ରଜ ଶେଷ, ରଜପରର କାହାଣୀ ଶେଷ ଷ୍ଟାଟ ହେବ ହ ବାସ୍
ଆଉ ନା ଗ୍ରାଜୁଏସନ, ଫାଷ୍ଟ ଇୟର,
ଓ ହୋ
ହଁ,
ତ କୋଉଠି ମାନେ ଏଇ, ରେଭେନ୍ସା ରେ ତାହେଲେ ସେଇଠି ରହୁଥିବ ଆଉ,
ହଁ ଏଇ କଟକ ପଛରେ ରହୁଛି। ମୋ ଘର ବି କ ତକଦେ ମୁଁ ଘରେ ଟିକେ କୋଡିଏ କିଲୋମିଟର ପାଖାପାଖି ହେଇଯାଉଛି।
ଓ ହୋ ସେଇଥିପାଇଁ ଟିକେ, ନବଦିକରେ ଯାଇକି ରହିଯାଉଛ ଆଉ,
ହଁ ଟିକେ ପାଖରେ ରହି, ହେଲେ ସୁବିଧା ହଉଛି ଯିବା ଆସିବା, ତଥାପି ପାଖ ନୁହଁ ମୋ ମାମୁଁ ଘରଠୁ ଆମ କଲେଜ ଦଶ କିଲୋମିଟର।
ଓହୋ।
ମଁ ଏଇଠୁ ସାଇକଲ ଚଲେଇକି ଯିବି ବସଷ୍ଟପ ଯାଏଁ ଏଉଠୁ ଯିବି ବସଷ୍ଟପ ଯାଏ ଗୋଟେ କିଲୋମ ଦି କିଲୋମିଟର ଖଣ୍ଡ। ସାଇକେଲରେ ତାପରେ ବସ ବି ଜେ ପି ରେଭେନ୍ସା
ଓହୋ
ହୁଁ ଦଶ କିଲୋମିଟର ସାଇକଲ ଚଲେଇକି ଗଲା ବେଳକୁ ମୁଁ ଆସି ପାରିବିନି ଆଉ ଫେରିକିନା।
ସେଇଆ ତ ମୁଁ କହିଲି ଦଶ କିଲୋମିଟର ଗୋଟେ କିଲୋମିଟର ଚଲେଇବା ସାଇକେଲ ଭାରି ମୁସ୍କିଲ ପେଲିବା ପୁଣି ଉଠାଣି ରହିଲେ ଆହୁରି କଷ୍ଟ।
ଦିଟା ଉଠାଣି ଦିଟା କି ତିନିଟା।
ଖାଣିରେ ତ ଦ ଏକାଥରିକେ ଏଟା ଦି ଦି ଦି ଜଣ ମଜା ବାହାରିବ।
ଆଉ ପୁଣି ମୋର ଖରା ବେଳିଆ କ୍ଲାସ୍ ରହୁଚି ଏ ଗରମରେ ଗଲା ବେଳକୁ ଦିଟା ତିନିଟା ବେଳକୁ ମତେ ଆହୁରି କଷ୍ଟ।
ନାଇଁ ନାଇଁ ଏ ବର୍ଷ ବୋହୁତ ଏକସେସସ୍ ଖରା ହୋଉଚି ନା। ଚ ଖରାର ଲେବଲଟା ଅଛି ଆଉ ତମର ତ ପାଠ ପଢା ଛୁଆ ତମର ପାଠ ପଢା ଚାଲିଥିବ ଆଉ ତମର ଦେଇଥିବ ନା ସବୁ ସେମିଷ୍ଟାର ତମର କରିବା ପାଇଁ
ହଁ ହଁ ହଁ ଦେଇଥିଲ ନା ବୋହୁତ ଦେଇ ହେଲେ ଏବେ ଆମର ଇଣ୍ଟର୍ଣାଲ୍ ଷ୍ଟାର୍ଟ ହବ ପର୍ ଦିନ ଠୁ।
ହଁ ହଁ।
ହୁଁ।
ମୋର ସାାଇକୋଲ୍ ଅନର୍ସ ମତେ ପୁର ଆମକୁ ଦିଆ ହଏ କି ଇଣ୍ଡିଭିଜୁଆଲି ପଚାଶଟା ଲୋକଙ୍କ ଉପରେ ଏକ୍ସପେରିମେଣ୍ଟ କହି
ମୋ ଭଉଣୀ ନେଇଥିଲା ସାଇକୋଲଜି ଅନର୍ସ।
ପଚାଶ ଟା ଲୋକ ଆମେ ଖୋ ଯିବୁ ଏବେ କି ଆମକୁ ସେମାନେ କହିବେ କଣ ତାଙ୍କ କରୁଛନ୍ତି ତାକୁ ନେଇକି ଆମେ କହିବୁ।
ତମ ଫ୍ୟାମିଲିରୁ ତମେ ଖୋଜିଦିଅ ପଚାଶ ବାହାରେ ମିଳିବେନି ନହେଲେ ନାଇଁ ତମ ସାଙ୍ଗସାଥି କି ଖୋଜିବ ଆଉ।
ହୁଁ।
ଆ ଭଲ ନା ସାଇକୋଲଜି ଅନର୍ସ।
ସେ ଏବେ କଣ କରୁଚନ୍ତି?
କଣ କଲ?
ତମର ଯୋଉ ଭଉଣୀ କରୁଥିଲେ ସିଏ ଏବେ କଣ କରୁଛନ୍ତି।
ଇଏ ସେ ଏବେ ଯୋଉ ଇଏ ବି ଡ୍ କରିକି ଏଇ ସ୍କୁଲ ଫୁଲ୍ ରେ ରହିବା ପାଇଁ ଟ୍ରାଏ କରୁଚି ସିଲେଇ ମାନେ ସେ ସିଲେଇ ବି କରୁଚି ଫ୍ୟାସନ୍ ଡିଜାଇନ୍ କୋର୍ସ କରିଥିଲା। ଏଇ ଏବେ ସିଲେଇ ଫିଲେଇ କରୁଚି ବାଟ ଅଛ
ମୁଁ ଭାବୁଛି ମୋର ପିଜି ଟା ଆଉଟ ଅଫ୍ ଓଡିଶା କରିବେ।
ଓହୋ ଯୋଉଠେ ମୋ ମତରେ ପାଠ ପଢା ସେ ଯୋଉ ପାସିଲିଟୀ ଯୋଉଠେ ଅଧିକ ମିଳିବ କି ଜବ ର ଅପରଚୁନିଟୀ ଅଧିକ ଯୋଉ ଥିବ ହେଇଠେ କରିବାଟା।
ତ ମାନେ ଓଡିଶାରେ ସାଇ। ଅଧିକ ସ୍କୋପ ନାହିଁ।
ହଁ ହଁ।
ହଁ ମୁଁ ବେଟର କରିବି ଏଇଟା ଗୋଟେ ଭଲ ଡିଗ୍ରୀଟା ପୁଣି। ଆଜିକାଲି ଆର ବଢିଲାଣି ମହତ୍ଵ ତ
ହୁଁ ହୁଁ।
ମୁଁ ଭାବୁଛି ବାହାରେ କଲେ ମତେ ମିଳିବ। ମୁଁ ପସନ୍ଦର ଜବ ଗୋଟେ।
ସେ ମାନେ ସେଇଟା ହେଲା ହିଁ କଥା ଆଜିକାଲିର ସିଷ୍ଟମ ଏୟା ଅନୁସାରେ ତମକୁ ଗୋଟେ ଯଦି ତମେ ଗୋଟେ ଭଲ କଲେଜରେ ପଢିଲ ଭଲ ଇଏରେ ରହିଲ ତାହେଲେ ସେଠିକୁ ଭଲ କ୍ୟାମ୍ପସ ଆସୁଛି ତମେ ନହେଲେ ନାହିଁ ଯଦି। ଏମିତି ଛୋଟ ମୋଟ କଲେଜ ଫଲେଜ କୁ କ୍ୟାମ୍ପସ ଆସୁଛି କିନ୍ତୁ ଏଇ ନର୍ମାଲ। ତମେ ତମ ଇ ଇଚ୍ଛା ଅନୁସାରେ ପାଇପାରିବନି।
ମୋର ଏ ବର୍ଷ ହେଇଯାଇଥାନ୍ତା ଓଡିଶା ବାହାରେ ମୋ ମମି କହିଲା ତୁ ଛୋଟ ଅଛୁ ଏବେ ଯାଆନି।
ନାଇଁ ମ ଏଟା ପ୍ଲସ୍ ଥି ଯଦି କରୁଚ ଏଟା କମ୍ପ୍ଲିଟ କର।
ହଁ ଗ୍ରାଜୁଏସନ ରେଭେନ୍ସା ବି ଏତେ ଖରାପ
ହଁ ନାଁ ରେଭେନ୍ସାଟା ତ ଭଲ କଲେଜ ଆଉ ଖରାପ କଲେଜ ଆଉ କଁ ପାଇଁ ଆଉ ସେ ତ ଗୋଟେ ଆ ଯୋଉ ଭଲ କଲେଜରେ ଯାଉଚି ନାଁ ସିଏ ଏ ଗେଞ୍ଜା ମାଣିତିଆ ଯୋଉଟା ବି ତମେ ପଢି ପାରିବ ଭଲ କଲେଜରେ।
ଫେର ପି ଜି ଟା କରିବି ଭାବୁଚି ବନାରସ ହିନ୍ଦୁ ୟୁନିଭରସିଟିରେ କି ଦିଲ୍ଲୀ ୟୁନିଭରସିଟିରୁୁ ଆଉ।
ହଁ ହଁ। ହଁ ଭଲ ଯୋଉଠି ତମେ ଆଜିକାଲି ତ ସମସ୍ତେ ଜବ କରିବାକୁ ବେଶ ଇଣ୍ଟରେଷ୍ଟ ତେଣୁ କରି
କମ୍ କମ୍ପିଟିସନ କେତେ ବଢିଗଲାଣି।
ବୋହୁତ୍। ହେଁ ବହୁ ସହଜକେ ଲୋକଙ୍କୁ କେତେ କେତେ ପାଠ ପଢୁଛନ୍ତି ଲୋକ। କିନ୍ତୁ ଜବ ମିଳୁଚି କି? ଜବ ମିଳୁନି।
ଖାଲି ଡିଗ୍ରୀ ବି କାମରେ ଆସ୍ ତୋ ହେ ତମୁକୁ କମ୍ପିଟେଟିବ୍ ବି ପଢିଆକୁ ପଡ଼ୁଚି।
ସେମାନେ ଏଣ୍ଟ୍ରାନ୍ସେ ଦୋଉନାହାଁ ଚ ଚଏସ୍ କରୁଛନ୍ତି ନାଁ। ସେମାନେ ଆଉ ରଖିଚନ୍ତି କି ମାର୍କ ବେସିସରେ ସିଏ ତ ଏନଟ୍ରାନ୍ସ କରିଦେଲେ ନାଁ। ମାର୍କଟାକୁ ବାହାର କରିଦେଲେ। ସବୁ ପିଲା କଣ ଯୋଉମାନେ ମାର୍କ ହଣ୍ଡ୍ରେ ପରସେଣ୍ଟ୍ ପସେନ ନାଇଁ ଏଣ୍ଟ୍ରାନ୍ସରେ କଁ ସବୁ ପିଲା ପାସ୍ କରୁଚନ୍ତି କି?
ନାଁ।
କରୁନାହାନ୍ତି ନାଁ ତେଣୁକରି ତମକୁ ସେଇ ଲେବୁଲର ହିଁ ପ୍ରିପାରେସନ ହବାକୁ ପଡ଼ିବ। ଯୋଉ ଲେବୁଲରେ ସେମାନେ କୋଶ୍ଚିନ୍ କରୁଛନ୍ତି ତ ଯିଏ ଏମିତି ରଠ କରିକି ଖାଲି ପଢିକି ଘୋଷିକି ପାସ୍ କରିଗ ଲା ଭଲ ମାର୍କ ରଖିକି ସେ କେବେ ହବନି ଆଗୁକୁ।
ହଁ ତମକୁ ତମକୁ ପ୍ରାକ୍ଟିକାଲ ନଲେଜ ଜେନେରାଲ ନଲେଜ କରେଣ୍ଟ ଆଫେୟାରର୍ସ ସବୁଥିରେ ପଢ଼ିବାକୁ ପଡ଼ିବ।
ହଁ।
ସବୁ ଫିଲ୍ଡରେ ସବୁ ପାଇଁ ପଢିବାକୁ ପଡ଼ିବ।
ହଁ।
ମ୍ୟାଥ ବି ପଡ଼ ଓଡିଆ ବି ପଡ଼ ସାଇନ୍ସ ବି ପଡ।
ହଁ।
ହଁ। ଆଛା ଆଉ ଲଞ୍ଚ କଣ ଖାଇବାକୁ ଖରାବେେଳେ
ନାଇଁ ଭାତ ଡାଲି ବସିଛି ଆଉ ଏଇ ପୋଟଳ ଟଆ କାଟିୁଥିଲି ତାଉ ଭାଜିବି ଜ ତରକାରୀ ଯାହା ଗୋଟେ କରିବି ଆଉ ଭଜିବି ହଁ
ତ ହେଇଗଲା ଆଉ
ହଁ ହଁ ହଁ ହଁ ରଖ ଝିଅ